ହ୍ୟାଲୋ। ହୁଁ, କଣ କରୁଥିଲୁ?
ମାନେ ମୋ ପୁଅକୁ ଖାଇବାକୁ ଦଉଛି ଆଉ କଣ କରମି।
ଆଉ ଲାଲି ଅଣ୍ଡା ଛତୁଆ ଆଣିକି ଆସିଲା। ଆଉ।
ହ୍ୟାଲୋ।
ହଁ ହଁ ହଁ।
ତ ଏ ଯୋଉ କଣ ରୋଷେଇ କରିଛୁ? ରୋଷେଇ କଣ କରିଚୁ?
ଯା।
ହ୍ୟାଲୋ।
ଭଜା ନା। ଡାଲି ପୋଟଳ ଆଳୁ ଭଜା। ପୋଟୋଲୋ ଆଳୁ ଭଜା ପଣସ ମଞ୍ଜି ସିଝା। କାକୁଡି ସାାଲଟ ବିଲାତି ବୋଟା। ଆଉ କଣ ପ୍ରକାରେ ହେଲାଣି ଆଉ।
ଏତେ ଆଇଟମ ଆଉ ତୋ ଦିଦି କଣ ପାଇଁ ଆସିଥିଲା?
ହଁ। ନାଇଟି ଟିକେ ଖୋଲି ଯାଇଥିଲା। ନାଇଟି ଖୋଲି ଯାଇଥିଲା ବ୍ଲାଉଜ ଖୋଲି ଯାଇଥିଲା। ସାୟା ଖୋଲି ଯାଇଥିଲା ସବୁ ଖୋଲି ଯାଇ ନା ସେ ଅଛନ୍ତି ସେ ଯିବେ ବୁଧ ନାଲୋ ଅଛନ୍ତି ବୁଧବାର ଆଡୁ ଯିବେ।
ହଁ ଓହୋ ଏଇଠି ଖାଇବେ ବୋଧେ?
ନା ନା ଆ ଯିବା ସକାଳେ ଗଲେ କାଲି ରାତିରେ ଆସିକି ରହିଥିଲେ ଆଜି ସକାଳୁ ଗଲେ ଆସି ଫେର କାଲିକି ସକାଳୁ ଗାଧେଇ ପାଧେଇ ଖାଇ ପିଇକି ଦଶଟା ଏଗାରଟା ବେଳକୁ ବାହାରିକି ଆସିବି ଆଉ।
ଓହୋ।
ତମର କଣ ରୋଷେଇ?
ଆମର ଡାଲି ଆଳୁ ଭର୍ତା। ଆମର ଡାଲି ଆଳୁ ଭର୍ତା। ଆଉ ଭେଣ୍ଡି ମସଲା ଦେଇକି କରିଛି ଆଉ ଯୋଉ ବାଇଗଣ ବାଇଗଣ ଛାଣିଛି ମସଲା ଦେଇ ନା ଯୋଉ ବେସନ ଦେଇକି। ଛାଣିଚି ଆମର ଏତିକି ପ୍ରକାର ଆଉ। ଆଉ ଭାଇ ଆଣିବେ ଆମ୍ବ ଭାଇ ଆଣିବେ ଆମ୍ବ ଯଦି ହ ହ୍ୟାଲୋ।
ପେପାରା ମିଳୁନାହିଁ କିଲ ସୋଲା ଇଏ
ନା ନା ଆମ୍ବ ବିକ୍ରି କରିଦଉଛି।
ଆ ହଁ କିଏ କହିଲେ ବନ୍ଦ ହେଇଲାଣି ତାଙ୍କର।
ବିକିରି କରିଦଉଛି ନା ନା ହ୍ୟାଲୋ
ହଁ।
ହ୍ୟାଲୋ।
କୋଉଟା।
ବା ବିକ୍ରି କରିଦଉଛି ଟିକି ମା କୁ।
ନା କି ମୁଁ ଶୁଣିଥିଲି ତାକୁ ମିଳୁନି ମୁନି ଗାଁ ମନିକା ହେରାଙ୍କର ବନ୍ଦ ହେଇଗଲାଣି ନା
ତାଙ୍କୁ ମିଳୁନିଇ ସେବା ଆମ ଠାରୁ ବର୍ଷେ ବଡ ଆକୁ ଆଉ ଅଳପ ଦିନି ମିଳିବ।
ଓହୋ।
ତାଙ୍କୁ ଆଉ ଅଳ୍ପ ଦିନି ମିଳିବ।
ମାନେ କେତେ ବର୍ଷ ପର୍ଯ୍ୟନ୍ତ ମିଳୁଛି?
ଆ ଏ ତ ଉଣେଇଶି ବର୍ଷ ପର୍ଯ୍ୟନ୍ତ ଏଇ ଯୋଉ ଏଇଠୁ ଉଣେଇଶି ଚାଲିବ ଭାଦ୍ର ମାସଠାରୁ ବଧେ ଆଉ ମିଳିବନି। ଅଠର ବର୍ଷ ପର୍ଯ୍ୟନ୍ତ ମିଳିବ।
ଅଠର ବର୍ଷ ପର୍ଯ୍ୟନ୍ତ ଅଠର ବର୍ଷ ପୁରା ଫୁଲ ହେଲେ ମୁଁ କାଟିଦେବି ଆ?
ହଁ ସେ କହୁଥିଲେ ତ କାଟିଦେବେ ବୋଲି ମାନେ ତାକୁ କଣ ଉଣେଇଶି ହେଲାଣି କାଟିଦେବେ କି? ଆଉ ନା ରହୁଛି ଆଉ ଆଉ
ଥାନ୍ତେ ଏଇା ଆଉ ତମକୁ ଅଠର ବର୍ଷ କହିକି କାଟି ଦେଇଥାନ୍ତେ ସିଏ ତାଙ୍କର ଖାଇଥାନ୍ତେ।
ମୁଁ ହେଆ କହିଲି ତାକୁ ଉଣେଇଶି ବର୍ଷ ହେଇନି। ଆହୁରି ବା ରହିଲାଣି ତିନି ମାସ। ଆଷାଢ, ଶ୍ରାବଣ, ଭାଦ୍ରବ ଆଉରି ରହିଲାଣି ତିନି ମାସେ ଅଢେଇ ମାସ।
ଓ ହୋ।
ଆଉ
ହଁ।
ଆଉ କଣ ଖବର ତମ ଆଡେ ବର୍ଷା ହଉଛି ନା?
ଆମ ଆଡେ ତ ନାଛୁଚି ବର୍ଷା।
ଆଉ?
ହୁଁ।
ଆଉ ତ ଭଉଣୀ ଘରକୁ ଯାଇଥିଲୁ କଣ ସବୁ ଆଇଟମ କରିଥିଲେ?
କଣ ମାଛ ଖଟ ଖଟା, ପାମ୍ପଡ଼, ଡାଲି, ପ-ପନିର ଆଉ କଣ ଗୋଟେ ଚିଙ୍ଗୁଡି ମାଛ ମୁଣ୍ଡ ପକେଇକି ଗୋଟେ ଛେଞ୍ଚେଡା। ହଁ।
ହଁ।
ଏୟା।
ଆଉ? ଆଉ ଆ ଫୁଲ ଫୁଲ ଫୁଲ ଫୋନ କରିଥିଲୁ, ଆଁ
ହଁ ହଁ ବା। ଚାରିଟା ବେଳକୁ କରିବା।
ଆଉ ହଉ ହଉ ହଉ।
ହଁ
ହୁଁ
ହା
ସାହୁ ବାବୁ ଫୋନ କରିଛି ସେଇଥିପାଇଁ। ଏତେ ଭଲ ଆଜି ଥିଲା ଭଲ ନା କଥାବାର୍ତା ଏଟୁ ଫୋନ କରିଦେଲେ ଆଉ କେ-କେତେ ମିନିଟ ହେଇ କ ହାଲୋ। ଆଉ କଣ ହବ ହବନି ସେ ବା କଲ୍ କଲେଣି। କରହୁଛନ୍ତି ପତ ଓ ହୋ, ସିଏ ତ